ହାଲୋ। ଆଜ୍ଞା କୁହନ୍ତୁ। ଏଇ ବସିଛି ଆଉ।
କଣ ଆଉ କଣ କାମ ଚାଲିଛି କଣ?
ନାଇଁ ଏଇ ପିଠା ହଉଥିଲା ଆଉ।
କି ପିଠା ହେଇଥିଲା ମାନେ ଚକୁଳି ନା କାକାରା ନା କଣ?
ଆମର ଚକୁଳି ପିଠା ହେଇଥିଲା।
ଚକୁଳି ପିଠା ଭଲ ଲାଗେନା ଖାଇବାକୁ?
ହଁ ମୋର ତ ବହୁତ ଫେବରାଇଟ୍ ଚକୁଳି ପିଠା।
କେମିତି ଖାଅ ମାନେ ଭ ଭଜା ଫଜା ନା କ୍ଷୀରରେ ନା କେମିତି?
ଆଳୁଦମ୍ ତରକାରୀରେ ଚକୁଳି ପିଠା ଖାଇଛି।
ମଟର ତରକାରୀ ତ ଆହୁରି ବଢିଆ ଲାଗେ।
ହଁ ମଟର ତରକାରୀ ବି ଆହୁରି ବଢିଆ ଲାଗେ ଆଉ ତମେ କଣ କରୁଛ?
ମୁଁ ଏବେ ଠାକୁର ପୂଜା କରିକି ଜଳଖିଆ ଖାଇକି ଆସିି ବସିଛି।
ହଁ ମୁଁ ଆଜି ମୋର ଟିକେ ଆଜି ଠାକୁରଙ୍କୁ ଗାଧେଇ ଦବାର ଥିଲା ତ। ମୁଁ ସକାଳୁ ଉଠିଲି ସ ସକାଳୁ ଉଠିକି ଫୁଲ ତୋଳିଆକୁ ଗଲି ଫୁଲ ତୋଳି ଆଣିକି ମାଳ କଲି ମାଳ କରିକି ଯାଇକି କ୍ଷୀର ଆଣିଲି କ୍ଷୀର ଆଣିକି ଗଲି ମନ୍ଦିର ଗଲି ମନ୍ଦିର ଗଲି ସେଠି ଯୋଉ କଣ ତ ନନାଙ୍କୁ କହିଲେ ଠାକୁରଙ୍କୁ ଗାଧୋଇ ଦେବା ପାଇଁ ନନା ଠାକୁରଙ୍କୁ ଗାଧୋଇ ଦେଲେ ଆଉକଣ ତ ଠାକୁରଙ୍କୁ ଗାଧୋଇ ଦେବା ସାରିଲା ପରେ ମୁଁ ଘରକୁ ଆସିଲି ଘରକୁ ଆସିକି ଠାକୁର ପୂଜା କଲି ଠାକୁର ପୂଜା କରିସାରିକି ଏଇ ମାମା ଏବେ କରି ଥିଲେ ପିଠା ଆଉ ଆଳୁଦମ ତରକାରୀ ରଖା ଯାଇଥିଲା ଆମର ଏଇଠି ଆସେ ଜଣେ ଏ ଯୋଉ ବିକ୍ରି କରିବା ପାଇଁ ତାଙ୍କଠୁ ରଖିଥିଲା। ସେଇୟାକୁ କୁ ଆମେ ଖାଇଲୁ ଆଉ। ଆଉ ତମ ଦେହ ପା କେମିତି ଅଛି ଭଲ ନା?
ମୁଁ ଭଲ ଅଛି। ଆଉ ଆଉ ଫୁଲ ତ ଭଲ ଲାଗେ ନା ମାନେ ଠାକୁରଙ୍କୁ ମାନେ ଏ ସବୁ ପ୍ରକାର ଫୁଲ ନାଲି ଧଳା ହଳଦିଆ ସବୁ ମିଶେଇକି ଆଣିକି ପୂଜା କରିବୁ ବଢିଆ ଲାଗିବ।
ହଁ ବହୁତ ଭଲ ଲାଗେ। ମାନେ ଠାକୁରଙ୍କ ଉପରେ ଦବାକୁ ଭଲ ଲାଗେ ବି ମାନେ ଠାକୁରଙ୍କର ପାଦ ତଳେ ବିଛେଇବାକୁ ଭଲ ଲାଗେ।
ହଁ ବହୁତ ଫୁଲ ବଢିଆ ଲାଗିବ ମାନେ ସୁନ୍ଦର ଦେଖାହବ।
ହଁ।
ଆଉ ଯୋଉ ତମ ବାଡିରେ କି କି ଫୁଲ ଗଛ ଲଗେଇଚ?
ଆ ଆମ ଆମ ବାଡିରେ ଆମ ବାଡିରେ କନିଆରି ଗଛ ଅଛି ଆଉ ମନ୍ଦାର ଫୁଲ ଗଛ ଅଛି। କଦଳୀ ଗଛ ଅଛି ରଙ୍ଗଣୀ ଫୁଲ ଅଛି କାଞ୍ଚନ ଫୁଲ ଅଛି ଗେଣ୍ଡୁ ଗଛ ଅ ଅଛି ଆଉ ଏମିତି କି ଯୋଉ ଫଳ ସବୁ ହେଲା କୋଳି ଗଛ ଆଉ ହେଲା ଯୋଉ କନ୍ତ ଲେମ୍ବୁ ଗଛ ଆଉ ଯୋଉ ଆତାପି ଗଛ। କରମଙ୍ଗା ଗଛ ଆମର ସବୁ ଏମିତି ବିଭିନ୍ନ ପ୍ରକାରର ଗଛ ଅଛି।
ତମର ବଡ଼ ବାରି ଟେ ବୋଧେ।
ଆମର ପୁରା ବହୁତ ବଡ ବାରି। ଆଉ ଓ ଲେମ୍ବୁ ଅ ଅଛି କମଳା ବି ଅଛି ଆମ୍ବ ବି।
ନେକ୍ସ୍ଟ୍ ଟାଇମ ଏବେ ତ କମଳା ହଉଛି ନେକ୍ସ୍ଟ ଟାଇମ ଯେତେବେଳେ ଆସିବ କମଳା ଲେମ୍ବୁ ନେଇକି ଆସିବ।
ହଁ ନେଇଯିବି ଆଉ ଖାଇବ ଆଉ। ଆଉ ତମ ବାଡିରେ କି କି ଗଛ ଅଛି?
ଆମର ପିଜୁଳି ଗଛ ଏବେ ଦିଟା ଲଗା ମାନେ ଆଗରୁ ଥିଲା। ହୁଁ। ମୋ ପିଜୁଳି ଗଛ
ଛି ହେଇଛି ହେଇଛି ମୁଁ ଗଲେ କମ୍ପ୍ୟୁଟର ତମ ପାଇଁ ନେଇକି ଯିବି ଆଉ।
ପିଜୁଳି ହେଲା ମାନେ ଆଗରୁ ଗୋଟେ ଗଛ ଥିଲା। ଉଁ ପଛେ ଫୁଣି ଆଉ ଗୋଟେ ଲଗେଇଥିଲି। ସେ ଫୁଣି ଏବେ ନୂଆ ଫଳିଛି ବଡ଼ ବଡ଼ ହେଇଛି ନାଲି ବିଜୁଳି ତାକୁ ଭୋଗ କରିଆ ଦିଆ ହେଇଥିଲା ଗୋଟେ ଜାଗାକୁ ପୁଣି ଆଜି ହେଲା ଗୁରୁବାର ଠାକୁରଙ୍କ ପାଖକୁ ଦିଆ ହବ। ଭୋଗ କରିବାକୁ। ଆଉ ଏବେ ନୂଆ ଯୋଉ କେତେ ଫୁଲ ଗଛ ଲଗେଇଛି। ପିଜୁଳି ଗଛ ବି ଲଗେଇଛି। ଫୁଲ ଗଛ ଆମର ଆଗରୁ ଥିଲା। ହେଲା ହଁ ଭେଷଙ୍ଗ ଗଛ ଆମର ଗୋଟେ ମନକୁ ଉଠିଛି। ଆଉ ଗୋଟେ ଲଗେଇଛି ମଞ୍ଜି ପକେଇଛି। ଅପଜିତା ମଞ୍ଜି ବି ପକେଇଥିଲି ଗଛ ଉଠିଛି। ଆଉ ଯୋଉ ଏବେ ସବୁ ଯୋଉ ଗୋଟେ ଫୁଲ ନାହିଁ ନା ପୁରା ଥୋପା ଫୁଲେଟେ ପୁରା ପଦ୍ମ ଭଳିଆ ଧଳା ଥିବ ରାତିରେ କିନ୍ତୁ ଖରା ପଇଲେ ଗୋଲାପ ପିଙ୍କ୍ ହେଇଯିବ।
ସେଇ ଯୋଉ ଗଛ ଲଗେଇଛି। ଆଉ ହେଲା ନାଲି ମନ୍ଦାର ଯୋଉଟା ପାଞ୍ଚ ଟିକିଆ ଗୋଟେ ବଡ ପୁରା ପିଙ୍କ ଟାଇପର ଫୁଲ। ହୁଁ ନାଲିି ନା ପୁରା ବଡ ସେଟା?
ବଡ। ଆଉ ଯୋଉ ସେ ଯୋଉ ମନ୍ଦାରର ଗୋଟେ ଯୋଉଟା ଲମ୍ବା ଲମ୍ବା ହୁଏ। ସେଇଟା କୁହାଯାଏ କି ଲଙ୍କା ମନ୍ଦାର। ଆଉ ଏଗୁଡ଼ା ହେଲା ଠୋପା ମନ୍ଦାର। ହଁ। ଆଉ ତମକୁ କୋଉ ପର୍ବପର୍ବାଣିୀ ଭଲ ଲାଗେ?
ମୋର ତ ଆମର ଝିଅ ମାନଙ୍କର ତ ହେଲା ଖୁଦୁରୁକୁୁଣୀ, କୁମାର ପୂର୍ଣ୍ଣିମା।
ଓଷା। ଆମର ଏଠି ଖୁଦୂରୁକୁଣି ଓଷା ବି ପୁରା ବଡ ଆକାରରେ ହୁଏ। ଡିଜେ ଫିଜେ ବାଜେ।
ହୁଁ? ସବୁ କେତେ ମାନେ ତମେ ମିଳିମିଶି କେତେ ଝିଅ କର?
ଆମେ ପୁରା ପନ୍ଦର ଷୋଳ ଜଣ ଝଅ କି ବେସି ସେମାନେ ମାନେ କୋଡିଏ ଜଣ ଭଳିଆ ମିଶିମାସିକି କରୁ ଏବେ ସବୁ ବାହା ହେଇଗଲେଣି।
ହଁ ବାହା ହେଇଗଲେ ତ କମିଗଲାଣି। କେମିତି ଖୁଦୁରୁକୁଣୀ ଓଷା ପାଳନ କରନ୍ତି ଟିକେ କହିଲ?
ଆମେ ପାଳନ କରୁ ଯୋଉ ହଉଛି ଫାଷ୍ଟ ଆମ ଠାକୁର ଯୋଉଠି ରହିବେ ସେ ଟାକୁ ଗୋବର ପାଣି ରେ ଧୁଆ ଧୁଇ କରିକି ଯୋଉ ଠାକୁରଙ୍କୁ ଆଣିକି ଲିପା ପୋଛା କରି। ଝୁଟି ପକେଇ। ଠାକୁରଙ୍କୁ ଆଣିକି ରଖ ରଖିବୁ। ତାପରେ ଯୋଉ ତରାଟ ଫୁଲ, ମନ୍ଦାର ଫୁଲ ଗୁନ୍ଥିବୁ ମାଳ କରିବୁ। ମା ଖୁଦୁରୁକୁଣୀକୁ ମାନେ ସେଟା ଇଏ କରିବୁ। ଦା ତାଙ୍କ ବେକରେ ପକାଇବୁ। ତାପରେ ଯୋଉ ହୋଉଛି ମାଆଙ୍କୁ ଯେତେବେଳେ ସନ୍ଧ୍ୟା ହେଇଯିବ ଆମର ମାଙ୍କୁ ସଜ କରିଦବୁ। ଯୋଉ କଳା ଲଗେଇଦବୁ। ଯୋଉ କନ୍ତ ନେଲ୍ପଲିସ ଲଗେଇ ଦବୁ। ସବୁ ଲଗେଇକି ମାଆଙ୍କୁ ପୁରା ସଜ କରିଦ ଦବୁ ସଜ କରିସାରିଲା ପରେ ଆମର ସବୁ ଭୋ ଭୋଗ ତଶଲା ଯିବ। ଭୋଗ ହବ। ଆମର ବହି ବୋଲା ହବ। ତାପରେ ଆମର ଏମିତି କି ନାଚ ଗୀତ ତ ସବୁ ଏମିତି ହୁଏ। ଆଉ ଲାଷ୍ଟ ଦିନ ରବିବାରେ ଓଷା ଗଲେ। ସୋମବାର ଦିନ ଆମର ଠାକୁର ଆମର ଯୋଉ ଗାଁ ବୁଲନ୍ତି। ତ ଭସାଣି କରାଯାଏ ଆମର ଖୁଦରୁକୁଣୀ। ବଡ ଆକାରରେ ପୁରା। ଆଉ? ହାଲୋ।
ଆ
ହାଲୋ ଆଉ କଣ କହୁଛ କୁହ?
ଆ
ହାଲୋ।